ମ୍ୟାଡ଼ାମ ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ହଁ ଭଲ ଅଛି ଆଉ ଆପଣ?
ଭଲ ଅଛି, ଆଉ ଆପଣ ଏବେ କଣ କରୁଛନ୍ତି?
ଏଇ ବସିଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଚ୍ଛା ମ୍ୟାଡ଼ାମ୍। ମୁଁ କଣ କହୁଥିଲି କହିଲେ ଆପଣ ଖାଇସାରିଲେଣି?
ନା ଖାଇନି ଆଉ ଟିକେ ପରେ ଖାଇବି ଆପଣ ଖାଇସାରିଲେଣି?
ହଁ ହଁ। ଆଚ୍ଛା ଆଜି ପା ଆଜ୍ଞା ଭଲ ଅଛି। ଆଜି ତ ପାଗ ଭଲ ଦେଇଛି, ଆଜି କୁଆଡେ ଯିବେ ଆପଣ ବୁଲିବା ପାଇଁ?
ନାଇଁ ଆଜି ତ କୁଆଡେ ଯିବାର ନାହିଁ କାମ ଅଛି ଆପଣ ତ ଜାଣିଥିବେ ମୁଁ ଗୋଟେ କାମକୁ ଯାଉଛି ମାନେ ପାର୍ଟାଇମ୍ କାମ ଗୋଟେ କରୁଛି। ଟିକେ କାମ ତ ରାତି ସନ୍ଧ୍ୟାବେଳକୁ ଯିବାର ଅଛି ଆଉ କୁଆଡେ ଯିବା ସେମିତି ନାହିଁ ଆଉ।
ଆଛା ଆପଣ କଣ କେକ୍ ଯୋଉ ଶିଖୁଛନ୍ତି ନା?
ହଁ ମୁଁ ମାନେ ଶିଖୁଥିଲି ତାଙ୍କ ପାଖରେ ଏବେ କରୁଛି ଆଉ ସେଇଠି।
ଆଚ୍ଛା ସେଠି ଆପଣ କଣ କଣ ସବୁ କାମ କରୁଛନ୍ତି କହିଲେ।
ସେଇଠି ଆପଣଙ୍କୁ କ୍ରିମ୍ ଶିଖେଇବେ କେମିତି କ୍ରଙ୍କଡ଼ ହେବ। ତାପରେ ଫିନିଶ୍ କେମିତି ହବ ତାପରେ ଡିଜାଇନ୍ କେମିତି କଣ କରିବେ? ତାପରେ ଗା ଗାନାସି ଚକଲେଟ୍ ମାନେ ଆମେ ହୱାଇଟ୍ କ୍ରିମ୍ କି ଥାଏ ନା। ମାନେ ଭାନିଲା କ୍ରିମ୍ ଦେ ତ ସେଥିପାଇଁ ଆମକୁ ନେଇକି ଗାନାସ୍ ଚକ୍ ଲେଟ୍ ଗାନାସ୍ କୁ ନେଇକି ସେ କ୍ରିମ୍ ରେ ମିଶେଇଲେ କେମିତି୍ ଡବଲ୍ ଚକଲେଟ୍ କ୍ରିମ୍ ହବ ତାପରେ କାରାମିଲି୍ କେମିତି ତିଆରି ହୁଏ ଏମିତି ସବୁ ଶିଖା ହୁଏ ଆଉ। ତାପରେ ଫଣ୍ଡିଙ୍ଗ୍ କାମ ବି ଶିଖା ହୁଏ
ଆଚ୍ଛା ଆଚ୍ଛା ମ୍ୟାଡାମ୍ କେକ୍ ଉପରେ ଯୋଉ ସବୁ ଡିଜାଇନ୍ ବନାହୁଏ ମାନେ ଅ ଫୁଲ ହେଲା କି ଆମର ଯୋଉ ଏବେ ଚାଲିଚି କଣ୍ଢେଇ ହେଲା ବହୁତ ସାରା ମାନେ ବନା ହଉଚି ସେ ସବୁ ଆପଣ ଜାଣିଚନ୍ତି ବନେଇ ପାରନ୍ତେ?
ହଁ ନିଅନ୍ତି।
ଆଚ୍ଛା। ଆଉ ମ୍ୟାଡ଼ାମ୍ ମୁଁ ଶୁଣିଥିଲି ଆପଣଙ୍କୁ ଗୋଟେ ଭଲ ରେସିପି ଆସେ ମାନେ ଭଲ ରୋଷେଇ କରନ୍ତି ଆପଣ? କଁ କେମିତି ବନଉଚନ୍ତି କହିଲେ କଣ କଣ ସବୁ ଜାଣିଚନ୍ତି?
ମୋତେ ତ ମାନେ ଏମିତି କି ଯେମିତି ମାନେ ଭଲ ଠିକ୍ ରହିବ କଣ ନର୍ମାଲି ମତେ ଆସେ ଏ ଯେମିତି ଚଟ୍ ପଟା ଖାଇବାରା ମତେ ବହୁତ ଆସେ ଯେମିତି ମସଲା୍ ବାଲା ଆଉ ଯେମିତିକି ଗୋଟେ ଜ ମୋଟେ ମ୍ୟାଗି ଭେଲ ସେଇଟା ଖାଇବେ ମସ୍ତ ଲାଗିବ ଏଇ ବର୍ଷା ପାଗରେ ସେଗୁରା ଖାଇବେ ଭଲ୍ ଲାଗେ ବହୁତ୍।
ଆଚ୍ଛା ମା ମ୍ୟାଡ଼ମ୍ ସେଇଟା କେମିତି ବନାନ୍ତି ମୋତେ ଟିକଏ କହିବେ।
ହଁ କହିଦଉଚି ପ୍ରଥମତଃ ମ୍ୟାଗି ନବା ଗୋଟେ ଆମେ
ଆଜ୍ଞା।
ଘରେ ମାନେ ଯେତେ ଜଣଥିବେ ସେଇ ହିସାବରେ ମ୍ୟାଗି ନେବେ ମୁଁ କହୁଚି ଆପଣଙ୍କୁ ବାସ୍ ମୋ କଥା କହୁଚି ଗୋଟେ ମ୍ୟାଗି ନେଇଥିଲି ପ୍ରଥମେ ତାକୁ ଆଗ କିଛି ତେଲ ମାନେ ଉଁ ତେଲ ଗରମ ହେଲା ପରେ ତାକୁ ନେଇକି ପକେଇ ଦେଇଥିଲି ଯୋଉଟା କିି ଟିକେ ନାକୁ ବ୍ରାଉନ୍ କଲର୍ ହେଇ ଆସିଲା ପରେ ତାକୁ ମୁଁ କାଢି ଆଣିଥିଲି ଅଧିକା ତାକୁ ଇଏ କରିଦେବିନି ନହେଲେ ପିତାଳିଆ ଲାଗିବ ଟିକେ। ତ ତାକୁ ଟିକେନାକୁ ପୁରା ବ୍ରାଉନ୍ ହେଇ ଆସିଲା ପରେ କାଢିଦେବେ ତାପରେ ଚିପ୍ସ କି କୁର୍କୁରି୍ ଏଗୁରା ସବୁ ପକେଇବେ ତାପରେ ଚାଟ୍ ମସଲା୍ ଧନିଆ ପତ୍ର ଲଙ୍କା କଞ୍ଚା ଲଙ୍କା ତାପରେ ଲେମ୍ବୁ ଟିକେ ଚିପୁଡ଼ି ଦେବେ ସୋୟା ସସ୍ ଟମାଟୋ ସସ୍ ଟିଏ ଆଉ ଚିଲ୍ଲି ସସ୍। ପୁରା ସବୁ ପକେଇ ଦେଇକି ମିଶେଇଦବେ ଖାଇବେ ପୁରା ଟେଷ୍ଟର ଏକଦମ୍ ଫାଷ୍ଟ କ୍ଲାସ୍।
ଆଚ୍ଛା ମ୍ୟାଡ଼ମ୍ ଅ ତା ଦେହରେ ପିଆଜ ଯୋଉ ପଡ଼ିବ ସେଇଟା କଣ ଭଜା ହେଇକି ପଡେ ନା ସେମିତି କଞ୍ଚା କଣ୍ଟା ହେଇକି?
ନାଇଁ ନାଇଁ କଞ୍ଚା ହିଁ ପକେଇବେ କିଛି ଭଜା ମାନେ ଭାଜି ପକେୟା ଦରକାର ନାହିଁ। ନର୍ମାଲି କଞ୍ଚା ସବୁ ହିଁ ପକାଇବେ କଞ୍ଚା ଲଙ୍କା ପୁରା ଚୁନ୍ ଚୁନ୍ କରିକି ପକେଇଦେବେ ତାପରେ ପିଆଜ ପୁରା ଚୁନ୍ ଚୁନ୍ କରି ପକେଇବେ।
ଆଚ୍ଛା ଆମେ ଯଦି ଚାହିଁବା ତା ଦେହରେ ଟମାଟ ଆଡ୍ କରିପାରିବା?
ହଁ ହଁ କିଛି ନାହିଁ ଓଲଟା ଭଲ ଦେହ ପାଇଁ ଆମର ସେଇଟା କିଛି ଖରାପ ହବନି।
ଆଛା ତାହେଲେ ଆଉ କଣ ଜାଣିଚନ୍ତି ଆପ୍
ଆଉ ସେମିତି ବା ସେଇ ସବୁ ମସଲା ଜିନିଷ ଯେମିତିକି ମ୍ୟାଗି ହଉ କି ଏମତି ଆ ଆଉ ଅଧିକା ଏତେ କିଛି ମୁଁ ଜାଣିନି।
ଆଚ୍ଛା ଆଚ୍ଛା। ଏଇଟା ତ ବହୁତ ହି ମାନେ ଭଲ ଚଟପଟା ପାଇଁ ଆଉ ଏଇଟା ବହୁତ କମ ଟାଇମ ବି ଲାଗିବ ଆପଣ ଯେମିତି କହୁଛନ୍ତି
ହଁ ବହୁତ କମ୍ ଟାଇମ୍ ସେ ମାନେ ସେତେ ଅଧିକା ଟାଇମ୍ ଲାଗିବନି ତାପରେ କିଏ ଗେଷ୍ଟ ଆସିଥିବବେ ଯଦି ବି ଟିକେ କରିକି ଦେବେ। ତାଙ୍କୁ ବି ଭଲ ଲାଗିବ ଚଟପଟା ଖାଇବାରେ ତ ସମସ୍ତଙ୍କୁ ଭଲ ଲାଗି ଜାଣିଥିବେ।
ତ ଛୋଟ ପିଲାଙ୍କୁ ବି ଦେବେ ସେମାନେ ବି ବହୁତ ଖାଇବେ।
ତାହେଲେ ଏଇଟା ତ ମୁଁ ଭାବୁଛି ଏଇଟା ଚାହା ସହିତ ଯଦି ଏଇଟା ସନ୍ଧ୍ୟାବେଳ ସମୟରେ ଥାଆନ୍ତି ତାହେଲେ ତାର ମାନେ ସ୍ଵଦଟା ନା ପୁରା ଦି ଗୁଣା ହେଇଯିବ।
ହଁ ହଁ ସେଇଟା ତ ସତ କଥା।
କାହିଁକି ନା ସନ୍ଧ୍ୟା ବେଳ ଟାଇମ ରେ ଅ ଫୋନ ଦେଖ କି ଟିଭି ଦେଖ ସେଇ ଟାଇମ ରେ ଆମକୁ ଲାଗେ ଯେ ଆମେ କିଛି ଗୋଟେ ଚଟପଟା ଖାଇବା
ହଁ।
ତ ସେଇ ସମୟରେ ଏଇଟା ଖାଇବାରେ ତାଠୁ ମଜା ହିଁ କିଛି ଅଲଗା ଥାଏ। ଆଚ୍ଛା ଆଉ
ସେ ଆପଣ ଥରେ ଟ୍ରାଏ କରନ୍ତୁ ଜାଣିବେ।
ମୁଁ ତ କରିବି ଆଜି ହିଁ କରିବି। ଆଚ୍ଛା ଆଉ କଣ ଜାଣିଛନ୍ତି।
ହ ମୁଁ ତ ରୋଷେଇ ଉପର।। ସେତେ କିଛି ଜାଣିନି ଯେହେତୁ ମୋ ଉପରେ ଗୋଟେ ଭଉଣୀ ଅଛି।। ତାପରେ ମାମା ପ୍ରାୟ ଟାଇମ୍ କରିଦିଅନ୍ତି ସେତେ କିଛି ଜାଣିନି,। ଏମିତି ଯାହା କିଛି ଦିଦିର ମୋର ମିଶିକି ଯାହା ଯେତିକି କରିପାରୁ। ଯଦି କିଛି ଚଟପଟା ଖାଇବା ହେଇପାରୁଥିବ ତ ତାର ମର ମିଶିକି ସବୁବେଳେ କରୁଛି ଚାଉମିିନ ହେଉ କିଛି ମ୍ୟାଗି ହଉ ଯାହା କିଛି ଚଟପଟା ବାଲା। ଆ ଉ।
ଆଚ୍ଛା ଚାଉମିିନ କେମିତି କରନ୍ତି?
ପ୍ରଥମେ ତ ଆମେ ଚାଉମିିନକୁ ଟିକେ ସିଝିଦେବା ଯେମିତିକି ଗରମ ପାଣି ଆଗ ଦେବା ତା ମାନେ ଗରମ ପାଣି କରିକି ମାନେ ଟିକେ ଫୁଟି ଆସିଲା ପରେ ସେତେବେଳେ ପକେଇବେ। ଆଉ ଆଗରୁ ପକାଇଦେ ମାନେ ପୁରା ସିଜଳି ଭଳିଆ ହେଇଯାଉଛି ସେଥିରେ ଟି କେ ତେଲ ଆଉ ଟିକେ ଲୁଣ ପକାଇବେ ଯେଉଁଟା କିି ପୁରା ଲାଗିକି ରହିବନି। ସେଇଟା ପୁରା ଗ ମାନେ ଗୋଟ ଗୋଟାଳିଆ ବାହାରିବ। ସେଇଟା ହେଲା ପରେ ଆମେ ଟିକେ ନେଇକି ଥଣ୍ଡା ମାନେ ଥଣ୍ଡା ପାଣିରେ ଟିକେ ଦେଖେଇଦବା। ଧୋଇଦେବା ସେ ପୁରା ଗୋଟାଳିଆ ଆସିଯିବ।
ଆମେ ତାକୁ କ ଚାଉମିନ ପାଇଁ ପିଆଜ ଟମାଟୋ କ୍ୟାପ୍ସିକମ ଗାଜର ଯାହା ଆପଣଙ୍କ ପାଇଁ ଯେତିକି ଅଛି। ସେତିକି ନବେ କରିବେ। ତାକୁ ସବୁ ଟିକେ ମାନେ ଭାଜି ଆସିଲା ପରେ। ଆପଣ ସେଥିରେ ଚାହିଁବେ ଯଦି ବନ୍ଧାକୋବି ବି ପକେଇ ପାରିବେ। ଆଉ ଲ କଞ୍ଚା ଲଙ୍କା ବି ପକାଇ ପାରିବେ ପୁରା ଛୋଟ ଛୋଟ କାଟିକି। ଆଉ ଏମିତି ପକେଇ ସାରିକି ତାପରେ ଚାଉମିିନ ପକେଇବା ଚାଉମିିନ ମସଲା ପକେଇବା। ତାପରେ ମ୍ୟାଗି ମସଲା ବି ପକେଇଲେ ଟିକେ ଟେଷ୍ଟ ଆସେ ଆମକୁ। ତା ଦେହରେ ଟିକେ ଭିନେଗାର ତାପରେ ସୋୟା ସସ୍ ଆଉ ଟମାଟୋ ସକ୍ସ ଚିଲ୍ ସକ୍ସ ପକାଇ ଦେଇକି ତାକୁ ଘାଣ୍ଟିଦବା ଯେଉଁଟାକି ପୁରା ଭଲସେ ହେଇଯିବ।
ଆଚ୍ଛା ଆଚ୍ଛା ମ୍ୟାଡାାମ। ଅ ଯୋଉ କହିଲେ ଯେ ଚାଉମିନ୍ କୁ ଗରମ୍ ପାଣିରେ ଫୁଟେଇ ସା ହେଲା ପରେ ମାନେ ସିଝେଇଲା ପରେ ତା ଥଣ୍ଡା ପାନି ଦେଖେଇବା ପାଇଁ। ଆମେ କଣ ସେମତି ଆମର ତ ସେଇଟାକୁ ଛାଣିକି ଅଲଗା ଜାଗାରେ ରଖିଦବା ନା। ଆଉ ପୁଣି ଥଣ୍ଡା ପାଣିରେ କାହିଁକି ଦେଖେଇବା ନ ଦେଖିଲେ କଣ ହବନି?
ନାଇଁ ନ ଦେଖେଇଲେ ତ ମାନେ ହ ହବ କିଛି ସେମିତି ନହିଁ କି ତା ବୋଲି ଦେଖେଇବାକୁ ବାଧ୍ୟ। କିନ୍ତୁ ଥଣ୍ଡା ପାଣିରେ ଦେଖେଇ ଦେଲେ ସେଟା ପୁରା ଗୋଟାଳିଆ ରହିଯିବ। ଯୋଉଟା କି ମାନେ ଆଉ ପୁରା ଲାଗି ଲାଗି ରହି ନଥିବ ଚାଉମିନି।
ଆଚ୍ଛା ମାନେ ପୁରା
ନୁହେଁ ହଁ ଚାଓମିନ୍ ପୁରା ଲାଗି ଲାଗି ଥାଏ ତ ସେଥିରେ ହୁଁ। ହଁ। ଆଉ ସବୁଳେ ଚାଉମିିନିଟାକୁ ଟିକେନାକୁ ପୁରା ଯେମିତି ଖାଇଲା ଭୋଳିଆ ରଖିବା ଯେମିତି ପୁରା ସିଝେଇଥିଲେ ଭଲ ଲାଗିବନି ଜାଣିଥିବେ ତ। ତ ଯେମିତି ଭଲ ଲାଗିବ ସେଇଭଳିଆ ଆମେ ଟିକିେ କରିବା ଆଉ।
ଆଛା ଯୋଉମାନଙ୍କୁ ମାନେ ତା ଭିତରେ କିଛି ପରିବା ପସନ୍ଦ୍ ନଥିବ ସେ ନିଜ ହିସାବ୍ ସେତ ପରିବା ନେଇପାରିବେ।
ହଁ ସେମିତି କିଛି ନହିଁ।
କାହିଁକି ନା ଅଁ ଜଣ ଜଣଙ୍କୁ ଅଁ ଗାଜର୍ ଭଲ୍ ଲାଗେନି କି ବିିଟ୍ ଭଲ୍ ଲାଗେନି। ସେଇ ହିସାବ ରେ ସେ ତାଙ୍କ ନିଜ ହିସାବ ରେ ଅ ପରିବା ତ ପକେଇ ପାରିବେ। ଆଛା ଆମେ ତା ଦେହେରେ, ଅଁ ସୋୟାବଡି ବି ତ ମାନେ ପକେଇ ପାରିବା କାହିଁକି ନା ସେଥିରେ ତ ବୋହୁତ୍ ସାରା ପ୍ରୋଟିନ୍ ଥାଏ। ଦେହ ପାଇଁ
ହଁ ସାୟାବଡ଼ି ହଁ ସୋୟାବୁଡ଼ି ପକାଇ ପାରିବା ପନିର୍ ବି ପକାଇ ପାରିବା କିନ୍ତୁ ପନିର୍ ସବୁବେଳେ ପକେଇବା ପୂର୍ବରୁ ଆ ପୂର୍ବରୁ ଆମେ ଟିକେ ତାକୁ ଟେଷ୍ଟ୍ କରିଦେବ ଗୋଟେ ଛୁରୀରେ ନେଇକି ପ୍ରଥମେ ଆମେ ଗ୍ୟାସ୍ ଉପରେ ନେଇକି ଦେଖେଇବା ଯେଉଟାକି ଦି ସେଇଟା ମାନେ ଇଏ ହେଇଗଲା ତରଳି ଗଲା ଜାଣିବୁ କି ସେଟା ପ୍ଲାଷ୍ଟିକ। ଆଉ ନହେଲେ ସେଇଟା ଜାଣିବି କି ଭଲ ଭଲ ପନିର୍ ଟା। ଯୋଉଟାକି ଦେହ ପାଇଁ ଭଲ ହେବ ଆଉ ସେମିତ୍ ଯୋଉ ଯଦି ଗଲା ମାନେ ସେ ଗ୍ୟାସ୍ ରେ ଦେଖିଲେ ଯଦି ତରଳି ଯିବ ଜାଣିବି କି ସେଇଟା ପୁରା ଦେହ ପାଇଁ ଖରାପ୍।
ଆଛା ଆମେ ସେଇଟା ତ ବାହାରେ ବିକ୍ରି ହୋଉଛି ଆମେ ଆଣିବା ଆମେ ସେ ସବୁ ଆମେ ଯଦି ଜଣି ବିି ପାରିବା ଯେ ଏଇଟା ଆମ ଦେହ ପାଇଁ ଭଲ ନୁହଁ ଏ ପନିର୍ ଟା ଏଥିରେ ଅଧିକ ପ୍ଲାଷ୍ଟିକ୍ ଜିନିଷ ଅଛି। ତାପରେ ବି ତ ଆମେ କିଛି କରିପାରିବି ନା କାହିଁକି ନା ଯିଏ ମାନେ ଯାହାଠାରୁ ଆମେ ଆଣିଥଥିବା ସିଏ ବି ତ କାହାଠାରୁ କିଣିକି ଆଣିଛି ତାକୁ କହିଲେ ସିଏ ବି କଁ କରିବ।
ହଁ ସେଇଟା ତ ଠିକ୍ ସେଥିପାଇଁ ସବୁବେଳେ ଆମେ କଣ ବାହାର ଖାଦ୍ୟ ନ ଖାଇକି ଘରେ ସବୁଳେ ଚେଷ୍ଟା କରିବା କି କରିବା ପାଇଁ।
ଆଚ୍ଛା ଆପଣଙ୍କୁ କଣ ପନିର୍ ବନେଇ ଆସେ ଆପଣ ଘରେ କେବେ ପନିର୍ ବନେଇଛନ୍ତି?
ମୁଁ ତ ବନେଇନି କେବେ କିନ୍ତୁ ମାମା ବନାନ୍ତି ମୁୁଁ ଜାଣିଚି।
ଆଛା ନାଇଁ ମତେ ବି ଜଣା ଅଛି ପନିର୍ ଟା। ଅ ମୁଁ ଥରେ ଦି ଥର ବନେଇଥିଲି ମଧ୍ୟ ଘରେ। କିନ୍ତୁ ସବୁବେଳେ ତ ଆମେ ବନେଇ ପାଉନା ନା ତ ସେଥିପାଇଁ ଆମେ ଚେଷ୍ଟା କରୁ ଘରେ କାହିଁକି ବନେଇବା ପନିର୍ କିଣକି ନେଇ ଆସି ଘରେ କରିଦବା।
ସେ।
କାହିଁକି ନା ସେଥିପାଇଁ ଟିକେ ଟାଇମ୍ ଲାଗେ।
ହଁ ସେଇଟା ତ ଠିକ୍ କଥା।
ଆଉ ପନିର ବନେଇବା ପାଇଁ ହେଲେ ଏବେ ତ ସବୁ କିଛି ପ୍ୟାକେଟ କ୍ଷୀର ନା ଅ ଯୋଉମାନଙ୍କର ଗାଈ ଥିବ ସେମାନେ କଣ କରନ୍ତି ଯେହେତୁ ଗାଈ କ୍ଷୀର ସେଇଟା କଣ ଦେହ ପାଇଁ ଭଲ। ଆଉ ସେଇଟା କଣ ପ୍ରାକୃତିକ ସେଥିରେ କିଛି ବି କେମିକାଲ ମିଶି ନ ଥାଏ। ତ ସେମାନେ କଣ କରନ୍ତି ଘିଅ ହଉ ଲହୁଣୀ ଏମାନେ ସବୁ ବାହାର କରନ୍ତି।
ହଁ।
ଆଉ ତହାର ମାନେ ଯେତେ ଘରେ ବନାଯାଏ ଅ ଘିଅ ହରିକା ସେସବୁର ବାସ୍ନା ଗୋଟେ ଅଲଗା ପ୍ରକାର ଥାଏ। ଦେଶୀ ଘିଅ ଚୋରଟା ମୁଁ ତ ଜାଣିନି କିନ୍ତୁ ମୁଁ ଦେଖିଛି। ଆଚ୍ଛା ମ୍ୟାଡ଼ାାମ ଆମେ ଟିକେ ପରେ କଥା ହବା।
ହଁ ଠିକ୍ ଅଛି ଧନ୍ୟବାଦ।